ହାଲ
ଶୁଭସନ୍ଧ୍ୟା ଭାଇ
ଶୁଭ ସନ୍ଧ୍ୟା ବନ୍ଧୁ ଶୁଭ ସନ୍ଧ୍ୟା, କେମିତି ଅଛନ୍ତି ଆପଣ?
ମୁଁ ବହୁତ ଭଲରେ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲରେ ଅଛି ଆଉ ଘର ଲୋକ କେମିତି ସବୁ ଭଲ ଅଛନ୍ତି ତ
ହୁଁ ଘରେ ସବୁ ଭଲ ଅଛନ୍ତି ଆପଣଙ୍କ ଘରେ ସବୁ କେମିତି
ହଁ ହଁ ଆମ ଘରେ ସବୁ ଭଲ ଅଛନ୍ତି ଆଉ
କଣ କରିବା ଆଜ୍ଞା ସବୁ ସେ ଜଗନ୍ନାଥଙ୍କର କୃପା ଜଗନ୍ନାଥଙ୍କ କୃପାରୁ ତ ସବୁ ଭଲରେ ଅଛନ୍ତି ଆଉ ସବୁ ମଧ୍ୟ ସୁଗମ ସୁମଙ୍ଗଳ ଚାଲିଛି
ଅ ହଁ ବଢିଆ ବଢିଆ ମାନେ
ସତ କଥା
ରାତ୍ରି ଭୋନ ତ ମୋ ସଇଲାଣି କାହିଁକି ନା ମୁଁ ସାତଟା ଆଠଟା ବେଳକୁ ମୁଁ ଭୋଜନ କରିଦିଏ ମୁଁ ବହୁତ ଡେରି ଯାଏ ରୁହେନି ହଁ ମୁଁ ବହୁତ ଡେରି
ହୋଟେଲ ଅଛି ଶ୍ରୀରାମ ହୋଟେଲରୁ ବୋଧେ ଖାଇବା ଆଣି ଦିଅନ୍ତି। ଆଜ୍ଞା ଆଜ୍ଞା କେମିତି ଜାଣିବୁନି ଆପଣଙ୍କୁ କିଏ ଭୁଲି ପାରିବ।
ବହୁତ ଭଲ ବହୁତ ଭଲ ହଁ କାରଣ ସେ ଅଛି ହୋଟେଲରେ ବହୁତ ଶସ୍ତାରେ ଖାଦ୍ୟ ମିଳେ। ଆଉ ଭଲ ମିଳେ ସେଥିପାଇଁ ଖାଇଛନ୍ତି ଆପଣ ତ ଜାଣିଥିବେ ଆପଣ ସେଥିପାଇଁଁ ଆମ ଭଳିଆ ପିଲା ମାନେ ସେଇ ହୋଟେଲ ପାଇଁ ଯୋଗ୍ୟ
ହଁ କେବଳ ଆପଣ ମାନେ ନାଇଁ ଆମେ ଯୋଉମାନେ ସବୁ ଛାତ୍ରାବାସରେ ରହୁଛନ୍ତି ସମସ୍ତେ ମଧ୍ୟ ସେଇ ହୋଟେଲ କୁ ଯାଉଛନ୍ତି ଖାଇବା ଆଣିବା ପାଇଁ କାରଣ ସେଠାରେ ଆପଣ ଯାଣୁ ଯାଣୁଛନ୍ତି ଦଶ ଟଙ୍କାରେ ଭଜା ଦଶ ଟଙ୍କାରେ ଡାଲମା, ଦଶ ଟଙ୍କାରେ ନା ତରକାରୀ ସେମିତି ବହୁତ ଭଲ ରହୁଛି। ମାନେ ପଇସା ହିସାବରେ କ୍ଵାଣ୍ଟିଟି ମଧ୍ୟ ବଢିଆ ରହୁଛି।
ହଁ ମିଳେ କିନ୍ତୁ ଏବେ ଯୋଉ ଇନ୍ଧନର ଟିକେ ଦୁବିଧା ହେଇଥିଲା ଯୋଉ ଯୋଉ ବଢି ଯାଇଥିଲା ଦର ବଢି ଯାଇଥିଲା ସେଥିପାଇଁ ତାଙ୍କେ ମଧ୍ୟ ଦର ବଢେଇଛନ୍ତି। ଏବେ ଆଉ ଦଶ ଟଙ୍କାରେ ମିଳୁନି। ଏବେ ପନ୍ଦର ଟଙ୍କା କୋଡିଏ ଟଙ୍କା ଆଉ ଯୋଉ ରୋଟି ଥିଲା ପାଞ୍ଚ ଟଙ୍କା ସେଇଟା ହେଇଯାଇଛି ଛଅ ଟଙ୍କା ତ ସେମିତି ଟିକେ ଟିକେ ଦର ବଢିଯାଇଛି। ହେଲେ ବି ଚଳିବ ଅଲଗା ଠାରୁ ଟିକେ କମ୍ ହିଁ ଅଛି ବୁଝିଲେ।
ଓ ଆଜ୍ଞା ହଁ ବାହାରେ ତ ଯାହା ହଁ ବାହାରେ ସାତ ଟଙ୍କା ଲେଖେ ଗୋଟା ରୁଟି ନଉଛନ୍ତି କିମ୍ବା ଗୋଟେ ଗୋଟେ ଜାଗାରେ ଦଶ ଟଙ୍କା ଲେଖା ନେଉଛନ୍ତି ତ ଛଅ ଟଙ୍କା ଲେଖେ ବହୁତ ଭଲ ଅଛି ଚଳିବ। କିଛି ଅସୁବିଧା ନାହିଁ ଆଉ ଆପଣଙ୍କର ଯୋଉ ଖ ଖଟା ଆଣୁଥିଲେ ସେ ଖଟା ତ ଓ କି ସ୍ଵାଦ ତାର ଥିଲା ସେଇ ଖଟା ମୁଁ ଗୋଟେ ଥର ଖାଇଛି ଆଉ ସେଇ ଖଟାକୁ ଖାଇବାର ସୁଯୋଗ ମଧ୍ୟ ମିଳୁନାହିଁ। କାରଣ ଆପଣଙ୍କର ଯୋଉ ସାଥି ଥିଲେ ସେଇ ସାଥି ଜଣକ ବରମ୍ପୁର ଛାଡିକି ପଳେଇଲେ ତ ସେଇ ସାଥି ଆମକୁ ଆଉ ଖୁଆଇଲେନି ତ ମୁଁ ଆଉ ସେ ସେପଟକୁ ଯିବାକୁ ମଧ୍ୟ ସମ୍ଭବ ହେଉନାହିଁ ତ କଣ କରିବା ଆଜ୍ଞା ସମୟର ମଧ୍ୟ ଅଭାବ। ଯେହେତୁ ଆମେ ଛାତ୍ର ଛାତ୍ର ଜୀବନରେ ଜାଣିଥିବେ କେତେ ମାତ୍ର ପ୍ରେସର ରହୁଛି। ପଢାପଢିରେ ସବୁ ପ୍ରକାରର ପ୍ରେସର ରହୁଛି ତ କଣ କରିବା ଆଜ୍ଞା।
ମୁଁ ବୁଝିପାରୁଛି ଆପଣଙ୍କ ଉପରେ ସବୁ ଚାପ ରହୁଛି ଆଉ ଆପଣ ଯୋଉ ସାଥି ପଳେଇଲେ କିଛି ନାହିଁ ତାଙ୍କ ସାଥି ମୁଁ ଅଛି ଆପଣ ଯଦି କେବେ ଆସିବେ ଆମ ଅଞ୍ଚଳକୁ ଠିକ ଅଛି ଆପଣ ମତେ କହିବେ ଆପଣଙ୍କ ସେ ଖଟା ଖଟଟା ମୁଁ ଯେମିତି ହୋଉ ଖୁଆଇବି ଠିକ ଅଛି। ବିନା ଖଟାରେ ଆପଣଙ୍କୁ ବିନା ଖଟାରେ ଆପଣଙ୍କୁ ଛାଡ଼ିବିନି ଆପଣ ଜାଗାକୁ ତ ଆପଣ ଆସନ୍ତୁ ଆଉ ମତେ କହିବେ ସେ ଖଟା ଟା ମୁଁ ସେ ଆପଣଙ୍କୁ ନିଶ୍ଚୟ ଖୁଇବି।
ଆଉ ଆପଣଙ୍କର ସେ ଆପଣଙ୍କର ଯୋଉ ଘ ରୁମ୍ ରେ ଯୋଉ ସାଥି ରହୁଥିଲେ ସିଏ କୁଆଡେ ଗଲେ ସିଏ ଏବେ ରହୁଚନ୍ତି ନା ନାଇ ବ୍ରହ୍ମପୁରରେ?
ତାଙ୍କେ ତାଙ୍କେ ରହୁଚନ୍ତି ବ୍ରହ୍ମପୁରୁ ରେ କିନ୍ତୁ ତାଙ୍କେ ରହୁଛନ୍ତି କି ରହୁନାହାନ୍ତି ମୁଁ ବି ଜାଣିପାରୁନି ତାଙ୍କେ ମୋ ସାଥି କିନ୍ତୁ ତାଙ୍କେ ତିନି ଦିନକୁ ଥରେ ଚାରି ଦିନ ଥରେ ଆମ ବାସଭବନକୁ ଆସୁଛନ୍ତି। ବୁଝିଲେ ତ ମୁଁ ଟିକେ ଜାଣି ପାରୁନି ତାଙ୍କେ କଣ କହୁଛନ୍ତି।
ମାନେ କଣ ମା ବାହାଘର ତାଙ୍କର ହେଇଗଲା କିମ୍ବା ଅନ୍ୟ କିଛି କଣ ନା କଣ?
ବାହାଘର ହୋଉନି ହେଇନି ତାଙ୍କେ ଯାଆନ୍ତି ପାଠାଗାରକୁ ପାଠ ପଢିବା ପାଇଁ। ଠିକ ଅଛି। ତ ତାଙ୍କେ ସେଠି ହିଁ ଶୋଇ ପଡନ୍ତି କେବେ କେବେ କାହିଁକି ତାଙ୍କୁ ଲାଗେ ଆଉ ଟିକେ ଅଧିକ ପଢିଦେବି। ସେଥିପାଇଁ ତାଙ୍କେ ସେଠି ଟିକେ ରୋ ଅଧିକ ସମୟ ବି ବ୍ୟତୀତ କରନ୍ତି ତାଙ୍କ ସମୟ।
ନା ସେ ବହୁତ ଭଲ କାମ କରୁଚନ୍ତି କଣ ପାଇଁ ନା ସେଠି ରହିଲେ ପିଲାମାନଙ୍କୁ ଦେଖିକି ଟିକେ ପଢ଼ ପାଠ ପଢିବାକୁ ଇଛା ହେବ ଆଉ ଯଦି ରୁମକୁ ଆସିଲେ ତାହେଲେ ଆପଣଙ୍କୁ ଦେଖିକି ମଧ୍ୟ ସେ ଆଳସ୍ୟ ହୋଇ ଶୋଇ ପଡିବେ।
ଆପଣ ଠିକ କହୁଚନ୍ତି ଯାହାବି କହିଲେ ଠିକ କହିଲେ। କିନ୍ତୁ ମୁଁ ମୋର ଏହା ମାନି ମା ମା ମାନେ ଯେ ଦେଖନ୍ତୁ ଆପଣ ସକାଳେ ଛଅଟାରେ ଗଲେ ଆଟ ଦଶଟାରେ ଆସିବେ ତ ଆପଣ ଦଶ ଏଗାର ଘଣ୍ଟା ପାଠ ପଢିଲେ ତ ମତେ ଲାଗେ ଯେ ଏତିକି ସମୟ ଆମ ପାଇଁ ଠିକ। ଆଉ ଅଧିକ ଯଦି ଆମେ ଦେବା ତାହେଲେ ମତେ ଲାଗେନିକି ଯେ ଆମ ଦେହ ବି ଅସୁସ୍ଥ ହେଇଯିବ। ଆଉ ଆମର ମନ ବି ଅସୁସ୍ଥ ହେଇଯିବ ମାନେ ଏତେ ଆମେ ମାନେ ପାଇ ଫଳପ୍ରଦ ହେଇପାରିବାନି।
ନାଇଁ ମୁଁ ଆପଣଙ୍କ କଥାରେ ଏକମତ କିନ୍ତୁ କିଛି କଥାରେ ମୁଁ ଆପଣଙ୍କ ସହିତ ତ ସହମତ ହୋଇପାରିବି ନାହିଁ କଣ ପାଇଁ ନା ସମସ୍ତ ସମସ୍ତଙ୍କର ମା ମାନେ ମାଇଣ୍ଡ ସବୁ ସମାନ ନଥାଏ। କିଏ କେତେ ଜ୍ଞାନ ଅର୍ଜନ କରିପାରିବ ସେଇଟା ସମସ୍ତଙ୍କର ସମାନ ନଥାଏ। ଆପଣ ଚାରି ଘଣ୍ଟା ପଢିବେ କିମ୍ବା ପାଞ୍ଚ ଘଣ୍ଟା ପଢିବେ ସେଇଟା ଆପଣଙ୍କ ପାଇଁ ବହୁତ ଯଥେଷ୍ଟ ରହିବ। କିନ୍ତୁ ଆଉ ପିଲା ଅଛନ୍ତି ସେମାନେ ମାନେ ଘୋଷା ବଳଦ ଥାଆନ୍ତି ଯେମିତି କିି ସେମାନେ ଦିନକୁ ବାର ଘଣ୍ଟା ପନ୍ଦର ଘଣ୍ଟା ସତର ଘଣ୍ଟା ସେଇ ବହି ପାଖରେ ବସିଥିବେ କିନ୍ତୁ ଯେତେବେଳେ ସେମାନେ ବହି ପାଖରୁ ଉଠିବେ ତାଙ୍କୁ ଗୋଟିଏ କୋଶ୍ଚିନ୍ ମଧ୍ୟ ପ୍ରଶ୍ନ ମଧ୍ୟ ଆପଣ ଯଦି ପଚାରିବେ ତାହେଲେ ସେଇଟା ସେ ମାନେ ଭାବିବେ ବହୁତ ସମୟ ଭାବିବେ ତାପରେ ଯଦି ଆସୁଥିବ ତାହେଲେ ଆଣ ଉତ୍ତର ଦେବେ ନହେଲେ ଉତ୍ତର ଦେଇପାରିବେ ନାହିଁ ତ ସସ୍ ସେଇଟାକୁ ଆମେ ସେଇ ଲାଗି ମୁଁ ଆପଣଙ୍କ କଥାରେ ମାନେ ପାର୍ସିଆଲି ସହମତ ଅଛି।
ହଁ ବୁଝିପାରିଲି ବୁଝି ଆପଣ କଣ କୁହନ୍ତୁ ବୁଝିପାରିଲି ତ କାହା ମସ୍ତିଷ୍କ କେମିତି କି ଅଧିକ ପଢିଲେ ମାନେ ହୁଏନି କାହାର କମ୍ ପଢିଲେ ହୁଏ ଠିକ ଅଛି। ତ ସେଇଟା ବି ମୁଁ ଏକ ହଁ ସେଇଟା ବି ଏକମତ କାହିଁକିନା ମୁଁ ଦିନେ ଆପଣଙ୍କ ବନ୍ଧୁ ସହିତ କଥା ହଉଥିଲି ଆପଣଙ୍କ ବନ୍ଧୁ ସହିତ କଥା ହଉଥିଲି ତାଙ୍କେ କହୁଥିଲେ ଯେ ଆମ ଯୋଉ ଆପଣଙ୍କ ଯୋଉ ଅଛନ୍ତି ଆପଣଙ୍କର ଯୋଉ ଏକାଡେମି ଯାହା ବି ଅଛି ନା ଗୋଟେ ପରୀକ୍ଷାର ଫଳ ବାହାରିଥିଲା ଯୋଉ ପରୀକ୍ଷା ଫଳରେ ମାନେ କଣ କହୁନାହାନ୍ତି ଯିଏ କମ୍ ପଡୁଥିଲେ ତାର ହେଇଯାଇଚି ଯିଏ ଅଧିକ ପଡୁଥିଲେ ତାର ହେଇନି। ତାଙ୍କେ ସେଇ ଜିନିଷ କହୁଥିଲେ ତ ସେଇଟା ହଁ ସେଇଟା ଆମ ନିର୍ଭରଶୀଳ ଆପଣ ଦେଖିବେ ମସ୍ତିଷ୍କ ଉପରେ ଓ ଭାଗ୍ୟ ଉପରେ ମଧ୍ୟ।
ହଁ। ସେଇଟାକୁ ଆପଣ ବିଚାରଶୀଳ ରୂପେ ନେଇପାରିବେ ନାହିଁ କଣ ପାଇଁ ନା ସେଇଟା ଯେମିତି ଏବେ ଆମେ ଟିକେ କଥାବାର୍ତ୍ତା ହେଉଚୁ ଥିଲେ ମାନେ ବି -ବିଚାରି ବିମର୍ଷ ମଧ୍ୟ। କରିଲେ ତ ସମସ୍ତଙ୍କର ମସ୍ତିଷ୍କର ମାନେ କା- ଯୋଗ୍ୟତା କ କ୍ଷମତା ବହୁତ୍ କମ୍ ଥାଏ କାହାର ଅଧିକ ଥାଏ ତ ସମସ୍ତଙ୍କର ସ- ଅସମାନତା ଦେଖାଯାଏ ଏମିତି ବି ଆମର ମୌସୁମୀ ଆସିଚି ମୌସୁମୀ କଣ ସବୁ ଜାଗାରେ ଠିକ୍ ଜାଗାରେ ହଉଚି ନାଇଁ ନା। ତ ସେଥିପାଇଁ ମୌସୁମୀ ଅସମାନତା ଦେଖା ଯାଉଚି ଦେଖନ୍ତୁ ଆଉ ଭୁବନେଶ୍ୱର ଆଡେ ଯେ ଦିନେ ହେଲା ବର୍ଷା ହଉଥିଲା ବ୍ରହ୍ମୁପୁର ଆଡେ ବର୍ଷା ବର୍ଷା ହଉନଥିଲା ବ୍ରହ୍ମପୁର ଆଡେ ଦି ଦିନ ହେଲା ବର୍ଷା ହଉଚି ଆଉ ଆଜି ଦିନ- ଦିନଯାକ ପୁରା ବର୍ଷା ଲାଗି ରହିଚି। ତ କଣ କରିପାରିବା ଆମେ ତ ସେଥିପାଇଁ ସେମିତି ସବୁ ଜିନିଷକୁ ଆମେ ଯଦି
ମସ୍ତିଷ୍କ ଆଉ।
ହଁ ପାଞ୍ଚ ଆଙ୍ଗୁଠି ଆମର ବି ସମାନ୍ ନାହିଁ ନା ତ କେତେବେଳେ ବି ହଉ ତ ଉ-ଉତ୍ଥାନ ପତନ ଚାଲି ରହିଚି ଆମ ଜୀବନ ହିଁ ସେମିତି।
ହଁ- ହଁ ଆପଣ ଠିକ୍ କହୁଚନ୍ତି। ତ ମୁଁ ଏହା କ-ପଚାରିବାକୁ ଚାହୁଁଚି ଯଉ ଆଜି ବର୍ଷା ଯଉ ହେଇଥିଲା ଦୁଇ ଦିନ ହେଲାଣି ତ ଆଗୁରୁ ଖରା ହଉଥିଲା ହଁ କି ନାଇଁ ଗୋଟେ ଆ ଶୁଣିପାରୁଚନ୍ତି ମୋ କଥା ଆପଣ?
ହଁ- ହଁ କୁହନ୍ତୁ -କୁହନ୍ତୁ ଆପଣ କହିଚାଲନ୍ତୁ।
ମୁଁ କହିଲି ଯେ ଆଗରୁ କଣ ହଉଥିଲା ଖରା ହଉଥିଲା ଅସହାୟ ଗରମ୍ ହଉଥିଲା ହଁ ଏତେ ଠିକ୍ ଶୋଇ ବି ପାରୁନଥିଲୁ କିନ୍ତୁ ତାପରେ ବର୍ଷା ଟା ହେଲା ଦି ଦିନ ତ ଆପଣଙ୍କୁ କେମିତି ଲାଗୁଚି କେମିତି ଅନୁଭୂତି ଲାଗୁଚି ଆପଣଙ୍କୁ?
ଆଜ୍ଞା।
ହ
ଆଗୁରୁ ତ ଅସହ୍ୟ ଯଉ ଗରମ ବାପ ଲ ମୁଣ୍ଡ ଖରାପ୍ ହେଇଯାଉଥିଲା। ବାହାରକୁ ବାହାରିବା କଷ୍ଟକର ଯାଉଥିଲା ଦେହରୁ ଏମିତି ଗମ ଗମ ଝାଳ ବାହାରୁଥିଲା ଯେ ମାନେ ଦିନକୁ ତିନିଟି ସାର୍ଟ ଚେଞ୍ଜୂ କରିବାକୁ ପଡୁଥିଲା ବଦଳେଇବାକୁ ପଡୁଥିଲା ଆଉ ତ ଆପଣ କେତେ କଷ୍ଟ୍ ଜାଣିଥିବେ ଛାତ୍ର ଜୀବନରେ ସ୍ପାଚିସ୍ ପାଠାଗାରରେ ରହୁଚି କିମ୍ବା ଛାତ୍ରାବାସରେ ରହୁଚି ତା ପାଇଁ କେତେ କଷ୍ଟକର ବୋଧେ ଆ ଆପଣ ଜାଣିପାରୁଥିବେ ତ ଏବେ ଯଉ ବର୍ଷା ହେଲା କେତେ ମୁକ୍ତି ଲାଗିଲା କିନ୍ତୁ ଗୋଟିଏ ମାନେ ଦୁର୍ଭାଗ୍ୟ- ଦୁର୍ଭାଗ୍ୟ ନାହିଁ ସେଟା କହିପାରିବେନି ଗୋଟେ ଖରାପ ଜିନିଷ ଯେ ହଁ ଦୁଇ ବିଧା କଣ ନା ସେଟାକୁ ମାନେ ରାସ୍ତାଘାଟରେ ଗଲାବେଳେ ଆମକୁ କଣ୍ ନା ଗୋଡରେ ଚିପ୍ ଚିପା ସବୁ ଲାଗୁଚି।
ହଁ ମାନେ ମୁଁ ମତେ ହଁ କୁହନ୍ତୁ- କୁହନ୍ତୁ।
ହଁ ଯେମିତି ଲାଗୁଚି କି ଆମ ଗୋଡରୁ ମାନେ ରକ୍ତ ଗୁଡା କିଏ ଶୋଷି ନଉଚି ଯେମିତି ଅଧିକ ସମୟ ପାଣିରେ ରଖିଥିଲେ ଯେମିତି ଗୋଡ ଲାଗେ ସେ ସେମିତି ଲାଗୁଚି ତ ଗୋଟେ ଦୃଷ୍ଟିରୁ ଭଲ ହେଇଚି ଗୋଟେ ଦୃଷ୍ଟିରୁ ଖରାପ ମଧ୍ୟ ହେଇଚି ଯେମିତି ଗୋଟିଏ ଆମର ରହୁଚି ମୁଦ୍ରା ରହୁଚି ମୁଦ୍ରାର ଦୁଇ ପାର୍ଶ୍ଵ ଗୋଟିଏ ମୁଣ୍ଡ ଗୋଟିଏ ଲାଞ୍ଜ ସେମିତି ଏଇଥିରେ ମଧ୍ୟ ଖରାପ୍ ରହୁଚି ମାନେ ଠିକ୍ ବି ରହୁଚି ସୁବିଧା ବି ରହୁଚି ସୁବିଧା ଅସୁବିଧା ଲାଗି ରହିଚି।
ହଁ ବୁଝିପାରିଲି ମାନେ ମୁଁ ବି ସେଇ ଜିନିଷ କହିବାକୁ ଚାହୁଁଥିଲି ଆପଣଙ୍କୁ ମାନେ କଣ କହୁନାହାନ୍ତି? ଯଦି ମାନେ ସମସ୍ତଙ୍କର ସୀମା ଥାଏ। ହଁ କି ନାଇଁ ତ ବର୍ଷାର -ବର୍ଷାର ବି ସୀମା ଥାଏ ଯଦି ବର୍ଷା ଟିକେ ଟିକେ ହେଇକି ମାନେ ବନ୍ଦ ହେଇଯାଇଥାଆନ୍ତା। ତାହେଲେ ଠିକ୍ ଥାଆନ୍ତା କିନ୍ତୁ ବର୍ଷା ଯଉ ଲାଗି ରହୁଛି ନା ତ ସେଇ ଜିନିଷ ମତେବି ଭଲ ଲାଗେନି ମାନେ ବର୍ଷା ଦିନ ମତେ ଭଲ ଲାଗେ। କିନ୍ତୁ ଟିକେ ଟିକେ ହେଲେ କିନ୍ତୁ ରାସ୍ତା ସାରା କାଦୁଅ ନିଜେ କାଦୁଅ ଆମର ଯେଉ ଡ୍ରେନ୍ ଯାକ ସବୁ ଜିନିଷ ନାଁ ମାନେ ଭଲ ଲାଗେନି ସେଇ ଜିନିଷ ଟା।
ମାନେ ଦେଖନ୍ତୁ ଆପଣ ଦେଖନ୍ତୁ ଆପଣ ଯେତେବେଳେ ଖରା ହଉଥିଲା କହୁଥିଲେ ଏତେ ଅସହ୍ୟ ଖରା ହଉଛି ଯେ ମୁଣ୍ଡ ଖରାପ ହେଇଯାଉଛି କିନ୍ତୁ ଏବେ ଯେତେବେଳେ ବର୍ଷା କଥା ହଉଛି ପୁଣି କହୁସୁନ୍ତି ପୁଣି ଅଧିକ ବର୍ଷା ହଉଛି ତାହେଲେ କରିବା ତ କରିବା କଣ ଆମେ।
ମାନେ କଣ କହୁଛି ସବୁ ଜିନିଷ ଭଲ ଲାଗେ ସମସ୍ତ ସୀମାରେ। ସୀମାରୁ ଟିକେ ଅଧିକ ହୋଇଗଲେ ସବୁ ଜିନିଷ ଖରାପ ଲାଗେ ବର୍ଷା ହଉ ଶୀତ ହଉ ଗ୍ରୀଷ୍ମ ହଉ ଯୋଉ ଋତୁ ବି ହଉ ମାନେ ଗୋଟେ ସୀମାଅଛି। ଥିବ ନା ସବୁ ଜିନିଷ ଭଲ ଲାଗେ ଟିକେ ଟିକେ ଖରା ହଉଥିବ ଟିକେ ଟିକେ ବର୍ଷା ହଉଥିବ ଟିକେ ଟିକେ ଶୀତ ହଉଥିବ। କିନ୍ତୁ ସେ ଜିନିଷ ଯଦି ଅଧିକ ଅଧିକ ବଢିଗଲା ତାହେଲେ ସେ ଜିନିଷ ଆମକୁ ଖରାପ ଲାଗେ। ସେଇଟା ହଉଛି।
ଏଟା ନାଇଁ ଏଇଟା ସତ କଥା କିନ୍ତୁ କଣ କରିବା ନା ବର୍ଷ ସେଦିନ ଜଷ୍ଟ ଆନେ ଆରମ୍ଭ ହଉଛି ତ ଆଗକୁ ଆହୁରି ଆମକୁ
ହଁ ସେଇ ଜିନିଷ ସେଇଟା ତ ଆରମ୍ଭ ମାତ୍ର। କାହିଁକି ନା ଯେତେବେଳେ ମତେ ଲାଗୁଛି ବୋଧେ ଯଉ ସମୟରେ ଆମର ରଥଯାତ୍ରା ହବ। ସେ ସମୟରେ ମାନେ ଅଧିକ ବର୍ଷା ହୁଏ ନା କଣ ଆମ ମର କେତେ ମନେ ପଡୁନି ଆପଣ କହିପାରିବେ ସେ ବିଷୟରେ କିଛି?
ଅ କଣ କହିଲେ ଆଜ୍ଞା ମତେ ଟିକେ ଶୁଭାଗଲାନି ଠିକ୍ ସେ ଆଉଥରେ କହିପାରିବେ ଆପଣ?
ମୁଁ କହିଲି ଆମର ଯଉ ରଥଯାତ୍ରା ହୁଏ ସେଇ ସମୟରେ ବୋଧେ ବର୍ଷା ଟା ଆରମ୍ଭ ହୋଇଯାଇଥାଏ ତ ହଁ ତ କିଛି କହିପାରିବେ ମାନେ କେବେ ମାନେ ବର୍ଷା ଆରମ୍ଭ ହୁଏ ବା ରଥଯାତ ସେ ସମୟରେ ବର୍ଷା ହୁଏ?
ନାଇଁ ରଥଯାତ୍ରାର ରଥଯାତ୍ରା ତ ବହୁତ ପୂର୍ବରୁ ବର୍ଷା ଷ୍ଟା ଆରମ୍ଭ ହୋଇଯାଏ ଯେମିତି କିି ଆପଣ ଏବେ ଦେଖିଥିବେ ସ୍ନାନ ପୂର୍ଣ୍ଣିମା ଗଲା ସ୍ନାନ ପୂର୍ଣ୍ଣିମାରୁ ହିଁ ବର୍ଷା ଆରମ୍ଭ ହୋଇଯାଏ କଣ ପାଇଁ ନା ଯେମିତି କିି ଆପଣ ଜାଣିଥିବେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦିକୁୁ ଜଗନ୍ନାଥ ମହାପ୍ରଭୁ ଆସନ୍ତି। ତ ଆସିଲା ପରେ ସେଠିକି ଯେମିତି ହେଲେ। ବର୍ଷାରେ ସେ ଭିଜିବେ ଯଦି ନ ଭିଜିବେ ତାହେଲେ ରୀତିନୀତି ସବୁ ସମ୍ପୂର୍ଣ୍ଣ ହେବ ହେବ ନାହିଁ। କଣ ପାଇଁ ନା ଏଇଗୋଟେ ଗୋଟେ ଆଗରୁ ମାନେ ଚଳ ଚଳ ପ୍ରଚଳିତ ପ୍ରଥା ରହିଆସିଛି। ସ୍ନାନ ପୂର୍ଣ୍ଣିମାରେ ବର୍ଷା ହେବାଟା ହେବ। ଆଉ ଜଗନ୍ନାଥ ମହାପ୍ରଭୁ ଓଦା ହେବାଟା ହେବେ। ତ ସେଥିପାଇଁ ସେ ମାନେ ସେଇଟାଇମ୍ ରେ ବର୍ଷା ସବୁବେଳେ ଆରମ୍ଭ ହୋଇଯାଏ। ତାପରେ ସେଇଦିନଠୁ ହିଁ ବର୍ଷା ଲାଗି ରହେ ଆଉ ବର୍ଷା ହେବ। ବର୍ଷା ହେବ ତାପରେ ଗୁଳୁଗୁଳି ମଧ୍ୟ ଲାଗି ରହିବ କଣ ପାଇଁ ନା ଜଗନ୍ନାଥ ମହାପ୍ରଭୁ ଅନ୍ନଶନ ଘରକୁ ଚାଲିଯିବେ। ତ ସେଟା ରହିଲେ ବର୍ଷା ଯେତେ ହେଲେ ବି ଯେତେ ଥଣ୍ଡା ଥ ଥଣ୍ଡା ରହିବ କିନ୍ତୁ ଗୁଳୁଗୁଳି ଦେହରୁ ଝାଳ ବନ୍ଦ ହବ ନାହିଁ।
ହୁଁ ହୁଁ ବୁଝିଲି ବୁଝିଲି ମାନେ ଏଇଟା ଭଗବାନଙ୍କ କରୁଣା। ଯେ ଯେତେବେଳେ ଭଗବାନ ଆସିବେ ସେଇ ସମୟରେ ବର୍ଷା ଟା ହେଇଯାଏ ନା କଣ। ତ ତେ ଆପଣ ସେ ଜିନିଷ ବିଶ୍ଵାସ କରନ୍ତି ଯେ, ନା ଭଗବାନଙ୍କ ସେଇ ଜିନିଷ ପାଇଁ ମାନେ ସ୍ନାନ ପାଇଁ ସେ ବର୍ଷା ଟା ମାନେ ଆରମ୍ଭ ହୋଇଥାଏ।
ହଁ, ଯେମିତି ଯେମିତି ଦେଖିଥିବେ ଆପଣ ସେଦିନ ସ୍ନାନ ପୂର୍ଣ୍ଣିମା ଦିନ ଆପଣ ଦେଖିଥିବେ ପୁରୀରେ ବର୍ଷା ହୋଉଥିଲା। କିନ୍ତୁ ଆଉ କୋଉ ଅଞ୍ଚଳରେ ବର୍ଷା ହୋଉନଥିଲା, କେବଳ ମୁଁ ସେଦିନ ଦେଖିଛି ଯେ ପୁରୀରେ ବର୍ଷା ହଉଥିଲା, ଆମ ଗାଁ ଆଡ଼େ ବର୍ଷା ହଉନଥିଲା, କି ଏପା ଏପଟରେ ତିନି ପାଖାପାଖି ତିନିଟି। ଚାରିଖଣ୍ଡ ଗାଁ ଯାଏଁ ବି ବର୍ଷା ହଉନଥିଲା, ତ ଏମିତି ଭୁ ଭୁବନେଶ୍ୱର ଖୋର୍ଦ୍ଧା ଏପଟ ଅଞ୍ଚଳରେ ମଧ୍ୟ ବର୍ଷ ବର୍ଷା ହଉନଥିଲା, କେବଳ ଦେଖନ୍ତୁ ଆପଣ ପୁରୀରେ ହିଁ ବର୍ଷା ହଉଥିଲା। ତ ୟା ମାନେ କଣ? ଆପଣ ବି ସେଇ ମାନେ ଚଳ ପ୍ରଚଳିତ ପରମ୍ପରା ଯୋଉ ଆସି ଅଛି ଲାଗି ରହିଛି, ତାକୁ ବି ମଧ୍ୟ ଆପଣ ବିଶ୍ୱାସ କରିବେ?
ସେଇଆ ସେଇଆ ମାନେ ଭଗବାନଙ୍କର ଯୋଉ ଅଲୌକିକ ଯୋଉ ଜିନିଷ ଯୋଉ ହଉଚି। ସେଇ ଜିନିଷ ଆମେ ବିଶ୍ବାସ ଯେମିତି ଗୋଟେ ଯେମିତି ଗୋଟେ ନାଇଁକି ଜେ ଆମର ଜୋଉ। ପତାକା ଯୋଉ ଉଡ଼େ ଜାଣିଥିବ ତ ଆପଣ ଭଲ ସେ।
ହଁ ହଁ ହଁ, ନିଶ୍ଚୟ ନିଶ୍ଚିୟ।
ହଁ, ଆ ପବନ ଯୋଉ ଦିଗରେ ହଉଥିବ। ତାର ଅପ ମାନେ ତାର ବିପରୀତ ଦିଗରେ ଉଡ଼ୁଥିବ। ସେମିତି କେତେଟା ଜିନିଷ ଅଛି। ଯୋଉଟା କି ମାନେ ପୁରୀ ମନ୍ଦିର କଥା, ଯୋଉଟା କି ଅଲୌକିକ ହଁ କି ନାଇଁ। ତ ସେଇଟା ଦେଖିଲେ ଲାଗେ ଯେ ହଁ ଭଗବାନ ସତରେ ଅଛନ୍ତି। ଆ ମାନେ ଏଇ ପୃଥିବୀରେ ଆମକୁ ସେମିତି ହିଁ ଲାଗେ।
ନିଶ୍ଚୟ ନିଶ୍ଚୟ। ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଆଉ ଆପଣଙ୍କର ଏତେ ମୂଲ୍ୟବାନ ସମୟ ମତେ। ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
ହଁ ଭାଇ ଶୁଭରାତ୍ରି।